ଜୟ ଜଗନ୍ନାଥ ବନ୍ଧୁ, କୁହନ୍ତୁ।
କଣ କରୁଚନ୍ତି?
ଏଇ ଅ ମା ବସିଚି ଘରେ ଆଉ କଣ କରିବି ଆଉ। ବର୍ଷା ତ ହେଇଚି, କୁଆଡେ ଯାଇ ହଉନି ଆଉ।
ହଁ ଭଦ୍ର ହଁ ବି ଏତେବେଳେ କୁଆଡ଼େ ଯିବେ, ଆସିକି ରାତି ବାରଟା ବାଜିଲାଣି।
ଆଜ୍ଞା।
କଣ ଖବର କୁଆଡେ ଯିବ? ଏଇ ଯୋଉ ବର୍ଷା ହେଇଚି ସରୀସୃପ ମାନେ ବାହାରେ ବୁଲୁ ଥିବେ।
ଆଜ୍ଞା।
ଅନେକ ବିଛା ଏବଂ କୀଟ ପତଙ୍ଗ ସବୁ ବାହାରେ ବୁଲୁଥିବେ। ତ କାମୁଡ଼ି ଦେବେ, ଜୀବନ ଯିବାର ସମ୍ଭାବନା ଅଛି।
ଆଜ୍ଞା ବନ୍ଧୁ। ଯେହେତୁ ବର୍ଷା ହେଇଚି ତାଙ୍କର ଯୋଉ ବର୍ଷା କିମ୍ବା ଘରେ ଆ ପାଣି ଣି ଏବଂ ପଶିଯାଇଥିବ ଯାହା ଫଳରେ ସେ ବାହାରେ ବ୍ର ବୁଲୁଥିବେ ଏବଂ ଖାଦ୍ୟ ସଂଗ୍ରହରେ ବୁଲୁଥିବେ ସେଥିପାଇଁ ଆମର ମଧ୍ୟ କ୍ଷତି ହବାର ସମ୍ଭାବନା ଅଛି। ଛି ଆଉ ଏଇ ଯିବା ତାଙ୍କର ସିଏ ତ ଆମର କିଛି କ୍ଷତି କରିବାକୁ ଚାହିଁବେନି। ଯେହେତୁ ଆମେ ଯଦି ଏ ତାଙ୍କ ଉପରେ କିଛି ତାଙ୍କୁ କଷ୍ଟ ପହଞ୍ଚେଇଲୁ ସେ ତାଙ୍କର ଆତ୍ମରକ୍ଷା ପାଇଁ ସିଏ ଆମକୁ କାମୁଡ଼ି ପାରନ୍ତି ଏବଂ କୌଣସି କ୍ଷ ତି ପହଞ୍ଚେଇ ପାରନ୍ତି ଯାହାଫଳରେ କି ସିଏ ଆମର ମଧ୍ୟ କ୍ଷତି ହେଇପାରେ କୁହନ୍ତୁ ବନ୍ଧୁ।
ଛାର ସେସବୁ କଥା ମ ମୋର କହିଆର କଥା ହେଉଚିଯେ ଆପଣଙ୍କର ମନ ଅଛି ହରିଣ ହରିଣ ସିଂହ ଦୁ୍ଆର ଖେଳ ଆମେ ଖେଳୁଥିଲେ।
ଆଜ୍ଞା ବନ୍ଧୁ।
ସେଥିରେ କଥା କଣ କି ଜଣେ ଏ ଲୋକ କହିବ ଏବଂ ଆଦେଶ ଥବ ତ ହଁ ଯେପରି କିି ଉ ଜଣେ ସେଥ ଥିରେ ମୁଖ୍ୟ ରହିବ ଆଉ ପିଲାମାନେ ରହିବେ ଅଁ ଜଣେ ଚୋର ହବ ଏବଂ ଆଉ ଯେତିକ ପିଲା ରହିଲେ ଯିଏ ଆଦେଶ ଦବ କି ସ- ସ ଯେମିତି କହିବେ ଯାହା ହଉ ସେଇ ଉଁ ପତ୍ରକୁ ଛିଡ଼େଇକି ଆଣିବା ସେପରି ସମସ୍ତେ ପିଲାମାନେ ସେ ପତ୍ରକୁ ଛିଡ଼େଇକି ଆଣିକି ତା ଆଗରେ ପକାଇବେ। ଯେଉଁ ବ୍ୟକ୍ତିଟି ଇଁ ସ ସବା ପଛରେ ରହିଯିବ ବା ହଁ ସିଏ ତାକୁ ଉଁ ଧରି ଛୁଇଁଦବ। ତାହାଲେ ସିଏ ଚୋର ହବ।
ସେ ଖେଳଟି ବହୁତ ରୋମାଞ୍ଚ ଏବଂ ମଜାଦାର ଥିଲା ଯାହା ଫଳରେ ସେ ଜଣେ ଥିଲେ ତା ଦେହରେ ଯିଏ ଥିବେ ଅ କହିବାକୁ ହରିଣର ସିିଂହ ଦ୍ଵାର ନା କେତେ ଟଙ୍କା ଏବଂ ସେଥିରେ ମଧ୍ୟ ବହୁତ ପ୍ରକାର ଥାଏ ଥାଏ ସେ ଯୋଉ ଯିଏ ସେ ରି ଖି ଏକି କି ଯୋଉ ସେଇ ଅଞ୍ଚଳରେ ଯୋଉ ଗଛ ଗୁଡ଼ିକ ନାହିଁ ସେଇ ଗ ସେଇ ଗଛ ଗୁଡ଼ିକ କହିବ ଯୋଉ ସେ ପତ୍ର ଗୁଡ଼ିକ କହିବେ ସିଏ ଯାହା ଫଳରେ ଟିକେ ସିଏ ପାଇବେନି ଏବଂ ଚୋର ଗୁଡ଼ିକ ମଧ୍ୟ ଚୋର ମଧ୍ୟ ବହୁତ ଯଦି ଆପଣ ସେଇ ଖେଳରେ ଯଦି ଚୋର ଇଏ ଦିଏ ତାହେଲେ ପଳେ ଆ ଖସିବା ବହୁତ କଷ୍ଟକର। ଏବଂ ସେଇ ଖ ଖେଳ ମଧ୍ୟ ବହୁତ ସୁନ୍ଦର ଏବଂ ସ୍ମୃତିମୟ କୁହନ୍ତୁ।
ବନ୍ଧୁ ଆପଣଙ୍କର ଥରେ ମନ ଅଛି ଦୀପାବଳି ଆମର ଚାଲୁଥିଲା ବୁଝିଲେ କି? ଆମ ଗ୍ରାମର ଅଷ୍ଟପହରୀ ନିକଟରେ ଏକ ଅ ଅ ଅ ଉପରକୁ ଉଡ଼ିଥିବା ବାଣଟି ଏ ଉଁ ଲାଗିଥିଲା ଜଣଙ୍କ ପଛରେ ଉଁ ପ -ପଶି ଜଣଙ୍କ ପଛରେ ଫୁଟି ଯାଇଥିଲା ସେ ବାଣଟି ଗୋଡ଼େଇ ଗୋଡ଼େଇ।
ଆଜ୍ଞା। ସେପରି ହୁଏ ଯାହାଫଳରେ କି ଆ ବିଭିନ୍ନ ବାଣ ଯେହେତୁ ଆମର ବାୟୁ କୁ ମଧ୍ୟ ପ୍ରଦୂଷିତ କରେ ଏବଂ ଆମ ଆର୍ଥିକ ମଧ୍ୟ କ୍ଷତି ହୁଏ ଏବଂ ଆ ଆମ ସ୍ୱାସ୍ଥ୍ୟ ଖରାପ ହୁଏ ଏବଂ ପରିବେଶ ଖରାପ ହୁଏ ଏବଂ ଆମର କ୍ଷତି ମଧ୍ୟ ହୁଏ। କାରଣ ଯେହେତୁ ବାଣ ଟି ଯଦି ହାତରେ ଫୁଟିବାର ସମ୍ଭାବନା ଥାଏ ଏବଂ ଆମେ ସେଇ ସୁରକ୍ଷା ଗୁଡିକ ମଧ୍ୟ ଅବଲମ୍ବନ କରିବା ଉଚିତ। ଯାହା ଫଳରେ କି ଆମକୁ ଆମର କିଛି କ୍ଷତି ନ ହଉ। ଆଉ ସେଠି ତ ଆମେ ମନ ଅଛି ବନ୍ଧୁ ଯେ ସେ ଲାଗିଗଲେ ଯାଇକି ତାଙ୍କର ଉ ଦୁର୍ଭାଗ୍ୟ ବଶତଃ ତାଙ୍କ ହାତରେ ଲାଗିଗଲା ଆପଣଙ୍କ ବି ସେଠି ଉପସ୍ଥିତ ଥିଲେ ମୋର ମନ ଅଛି। କୁହନ୍ତୁ।
ଆଚ୍ଛା ତ ସେଇପରି ବନ୍ଧୁ ମତେ କୁହନ୍ତୁ। ଆପଣ ଯେଉଁ ଉଁ ଆପଣ ଯେଉଁ କାର୍ଯ୍ୟ କରନ୍ତି
ଆଜ୍ଞା।
ହୁ। କିପରି ଭାବରେ ଆପଣ କାର୍ଯ୍ୟ କରନ୍ତି? ମାନେ କେତେ ମନ ଦେଇ କାର୍ଯ୍ୟ କରନ୍ତି?
ଆଜ୍ଞା ଯଦି ଆପଣଙ୍କର ଯଦି ଆପଣଙ୍କର କୌଣସି କର୍ମରେ ଇଚ୍ଛା ନଥିବ ଆ ତାହେଲେ ଅ ତାହେଲେ ଆପଣ ସେ କାମଟି କେବେ ବି ଭଲ ହେବନି ଏବଂ ଯଦି ଆପଣଙ୍କର ଇଚ୍ଛା ସେ କାମରେ ଯଦି ଆପଣଙ୍କ ଇଚ୍ଛା ଥିବ ଏବଂ ଆପଣ କାମଟି କରୁଥିବେ ତାହେଲେ ଆପଣ ସେଇ କର୍ମରେ ବହୁତ ଉଚ୍ଚ ଶିଖରରେ ପହଞ୍ଚି ସିଖରରେ ବସିକି ପହଞ୍ଚିବେ। ଏବଂ ଯଦି ଆପଣ ମଧ୍ୟ ଖା କୌଣସି ଏକ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରୁଛନ୍ତି ଆପ ଆପଣ ଯଦି ଇଚ୍ଛା ଭଲ ମନରେ ସେ ଖାଦ୍ୟଟି ପ୍ରସ୍ତୁତ କରୁଚନ୍ତି ତାହେଲେ ସେ ଖାଦ୍ୟର ସ୍ୱାଦ ବହୁତ ଖାଲି ଅ ଭାତ ଅନ୍ନ ଏବଂ ଡାଲମା ହେଲେ ମଧ୍ୟ ସୁସ୍ୱାଦୁ ଲାଗିବ। ଯଦି ଆପଣଙ୍କର ଅ ଇଚ୍ଛା ନଥିବ ଏବଂ ଆପଣ ଚିଡି ଚିଡି ହେଇ କିମ୍ବା ଅ ଅନ୍ୟମନସ୍କ ଭାବରେ ସେ ରାନ୍ଧୁଥିବେ ତା ହେଲେ ସେ ଉ ଖାଦ୍ୟ ଗୁଡ଼ିକ କେବେ ବି ସୁସ୍ୱାଦୁ ଲାଗିବ ନାହିଁ ଏବଂ ଅ ଆଜ୍ଞା ହାଲୋ। ବନ୍ଧୁ ହାଲୋ।
ଯେପରି ଆପଣଙ୍କ ଇଏ ମନ ଯୋଗ ଦେଇ କାମ କଲେ ସବୁ ଜିନିଷ ଖରାପ ହୋଇଥିଲେ ବି ଭଲ ଲାଗିବ। ତ ସେଇପରି ମୋର ବନ୍ଧୁ ଏକ କଥା ମନେ ପଡିୁଚି ବୁଝିଲେ କି?
ଆଜ୍ଞା ଆଜ୍ଞା ବନ୍ଧୁ।
ହୁ। ତୁମର ବଡ ଭାଇ ଙ୍କ
ଆଜ୍ଞା କୁହନ୍ତୁ।
ତୁମର ବଡ ତୁମେ ତ ସେତେବେଳେ ବହୁତ ଛୋଟ ଥିଲ। ତ ଆମ ସହିତ ଏତେ ମିଶାମିଶି କରୁନଥିଲ। ତ ତୁମର ବଡ ଭାଇ ମୁଁ ମୁଁ ତୁମର ଘର ପାଖରେ ଦୁଇ, ତିନି ଜଣ ହଁ ହଁ ବଡ଼ ବଡ଼ ପିଲାଙ୍କ ସହିତ ଆମେ ଫିଷ୍ଟ ମାନେ ଭୋଜି କରୁ। ସବୁଦିନ ସନ୍ଧ୍ୟାବେଳେ କିଏ କା ଘରୁ ବାଇଗଣ ଆଣିବ କିଏ କାହାର ପିଆଜ ଆଣିବ କିଏ କାହାର ତେଲ ଆଣିବ ଏଇପରି ଆମେ ସବୁଦିନ ରାତିରେ ଆମ ଘରେ ଏକ ଭୋଜି କରୁ ବୁଝିଲେ କି? ଯେତେବେଳେ ଜା ଜାଳର ଅଭାବ ପଡ଼ିବ ଆମେ ଆ ବାରି ରୁ ପଶିଯାଉ ତା ବାରି ରୁ ପଶିଯାଉ ଉଁ ସବୁ ପଶି କି ଝାଳ ଚୋରି କରିଥାଉ। ବୁଝିଲେ କି? ସେ ସମୟରେ ଏତେ ଭଲ ଲାଗୁଥିଲା ତାକୁ ମନ ପକ କଲା ବେଳକୁ ଆଖିରୁ ଲୁହ ବାହାରି ଆସୁଚି।
ଆଜ୍ଞା ବନ୍ଧୁ। ଆ ଯେହେତୁ ବାଲ୍ୟ କାଳ ବହୁତ ସୁନ୍ଦର ଥିଲା। ଏବଂ ଆପଣ ଯୋଉ କହିଲେ ମୁଁ ଛୋଟ ଥିଲି ଥିଲି ମୋର ମନ ନଥିବ ମୋର ମଧ୍ୟ ମନେ ଅଛି ମୁଁ ଆପଣଙ୍କ ସାଙ୍ଗେ ବହୁତ କ୍ଷେତ୍ରରେ ମଧ୍ୟ ଆ ଫିଷ୍ଟ କରିଚି ଭୋଜି କରିଛି ଆପଣଙ୍କ ସାଙ୍ଗରେ। ଆପଣଙ୍କର ମନେ ଥିବ ଥରେ ଆ ଥରେ ବ ପାଣି ଆସିଥିଲା ବନ୍ୟା ପାଣି ଆମ ଗ୍ରାମକୁ ଯାହାଫଳରେ କି ପାଣି ସମସ୍ତ ଜାଗାରେ ପାଣି ଭର୍ତ୍ତି ହେଇଯାଇଥିଲା ଆମେ ଗୋଟେ ଭଙ୍ଗା ପୋଲ ଉପରେ ତମେ ମୁଁ ଆଉ ମୋ ବଡ଼ ଭାଇ ଏବଂ ଆଉ ଜଣେ ଥିଲେ ଆମ ଘର ପାଖର କିଛି ନିକ ଆପଣଙ୍କ ଘର ଆଡେ ଆଜ୍ଞା ଜଣେ ଗୋଟେ ମାଛଟି ଆମେ କଥାବର୍ତ୍ତା ହଉଥିବା ସମୟରେ ସେ ମାଛଟି ଦେଇକି ଏ ସ୍ଥଳ ଉପରକୁ ପଳେଇ ଆସିଲା। ତ ସେଇ ସମୟରେ ଆମେ ସେ ମାଛଟିକୁ ଧରି ପକେଇଥିଲେ ଏବଂ ସେଇଟା ମଧ୍ୟ ଖାଇଥିଲେ। ଲେ, ଆପଣ ମନେ ନ ଥିବ
ହୁଁ ବନ୍ଧୁ ମୁଁ ଆପଣଙ୍କ ଘରେ ଆମେ ସେଇ ମାଛଟିକୁ ଆମେ ଭାଜିଥିଲୁ ତେଲ ପକେଇକି ଆପଣଙ୍କର ମା ବୋଧେ ଯେ ବୋଉ ସିଏ ଉ ଭାଜି ଥିଲେ ମଧ୍ୟ ମୁଁ ଯେତିକି ମନେ ଅଛି। ନାଇଁ ନାଇଁ ବନ୍ଧୁ ଆପଣଙ୍କ ଘରେ ନୁହେଁ। ଉଁ ମୋ ବୋଉ ମଧ୍ୟ ତାକୁ ଭାଜିିଥିଲେ ମୋର ଯେତିକି ମନେ ପଡୁଚି।
ଆଜ୍ଞା ଆପଣ ବୋଧେ ଭୁଲି ଯାଇଥିଲେ ସେଟା ଆପଣଙ୍କ ଘରେ ପ୍ରସ୍ତୁତ କରାହେଇଥିଲା। ବହୁତ ସୁନ୍ଦର ଥିଲା ଏବଂ ଆପଣ କହୁଚନ୍ତି ମୁଁ ଆପଣଙ୍କ ସାଙ୍ଗରେ ବେଶୀ ବୋଧେ ସମୟ ବିତାଇନି କିମ୍ବା କିନ୍ତୁ ଯେତିକି ସମୟ ବିତାଇଛି ବହୁତ ସୁନ୍ଦର ଏବଂ ସୁ ଅ ସ୍ମୃତିମୟ ସମୟ ଗୁଡ଼ିକ ବିତାଇଚି।
ଆଚ୍ଛା ବନ୍ଧୁ। ଯେହେତୁ ଆପଣଙ୍କର କିଛି କିଛି କଥା ଆମ ଆମ ସହିତ ଅମଲ ଅଛି ବୁଝିଲେ କି ବନ୍ଧୁ। ତୁ ଖୁସି ଲାଗିଲା ଯେହେତୁ ମୁ ଆପଣଙ୍କର ବୋଧେ ମନ ନଥିବ ଆମେ ମୁଁ ମୋ ଆପଣଙ୍କ ଭାଇ ଆପଣଙ୍କ ଘର ପାଖରେ ଦୁଇ ଜଣ ଭାଇ ଆପଣଙ୍କ ପଛପଟେ ଙ୍କ ଭାଇ ତାଙ୍କ ଘର ଏବଂ ଆପଣଙ୍କର ଙ୍କ ସାମ୍ନାରେ ଜଣଙ୍କର ଭାଇ ଆମେ ମଧ୍ୟ ଏକ ଛୋଟ ବେଳେ ପାଞ୍ଚ ଜଣ ବନ୍ଦ ଏକ ଛବି ମୁ ଉଠେଇଥିଲୁ। ସେ ଛବିଟିକୁ ମୁଁ ମୋର ଅଁ ମୁଁ ମୋର ସୁତନ୍ତ ଅ ଇଏରେ ଛାଡିଥିଲି ଯେପରି କି ସମସ୍ତ ସ୍ତେ ଦେଖିପାରିବେ ତ ମୁଁ ତ ସେଇ ଛବିରେ ଉଁ ଉଁ ଭଲ, ଭଲ ଉଁ ବାର୍ତ୍ତା ଦେଇଥିଲେ ଲୋକମାନେ। ବୁଝିଲେ ଆଜ୍ଞା, ସେଇ ଫଟୋକୁ ଦେଖିକି ମୁଁ ଭାବେ ଯେ ଯେପରିକି ମୁଁ ଛୋଟ ଥିଲି ହୁଁ କେତେ ସମସ୍ତଙ୍କର ମୁହଁ କିପରି ଥିଲା ବର୍ତ୍ତମାନ ଏବିକାର ମୁହଁ କିପରି ଅଛି। ବର୍ତ୍ତମାନ କାହା ମୁହଁରେ ଏ ଦାଢ଼ି ବି ଉଠିଗଲାଣି। ସେତେବେଳେ କାହାର ଦାଢ଼ି କଣ ନିସ ବି ଉଠି ନଥିଲା। ତ ବନ୍ଧୁ ମୁଁ ଭାବିଲା ବେଳକୁ ତ ବହୁତ ଦୁଃଖ ଲାଗୁଛି।
ସେ ସମୟ ବହୁତ ନିଆରା ଥିଲା ଏବଂ ସେଇ ଏସ ସ ଫଟୋ ଭିତରେ ସେଇ ଯୋଉ ଚତ ଚିତ୍ର ଚ ମଧ୍ୟରେ ବହୁତ କିଛି ରୁଚି ରହିଚି ଆପଣ ଯେବେ ସେ ଫଟୋ ଟିକୁ ଦେଖୁଥିବେ ଆଣ ସେଇ କଥା ଗୁଡିକ ମନ ସମୟ ଗୁଡିକ ମନେ ପଡିଯାଉଥିବ ଆଉ ଜଣେ ଯେଉ ବ୍ୟକ୍ତି ତା ପୂର୍ବକୁ ମନେ ପକଉଥିଲେ ଆଉ କିଛି ସମୟ ପୂର୍ବରୁ ଆପଣଙ୍କୁ କହୁଥିଲି ସିଏ ଆପଣଙ୍କର ଅ ବେଦନା କୁ ବୁଝି ପାରିଚି। ଆଜ୍ଞା ବନ୍ଧୁ। ଆପଣଙ୍କୁ ବୋଧେ ନିଦ ଆସିଲାଣି ବନ୍ଧୁ, ସେଥିପାଇଁ ମତେ ମଧ୍ୟ ନିଦ ଆସିଲାଣି। ମୁଁ ମଧ୍ୟ କିଛି ଖାଇ ଯାଉଚି ଶୋଇ ପଡିବି ବନ୍ଧୁ ଶୁଭରାତ୍ରି।
ଶୁଭ ରାତ୍ରି ବନ୍ଧୁ।
ଆଜ୍ଞା।